ହଁ।
ହାଲୋ। ହାଲୋ ହଁ କଣ କରୁଚ। ହଁ କଣ କରୁଛ ହାଲୋ।
ଏଇ ବାହାରକୁ ଆସିଥିଲି ବୁଲାବୁଲି କରିବା ପାଇଁ। ଏଠି ଯୋଉ ମାନେ ଏ ଯୋଉ କଣ ତ କହିବାକୁ ଗଲେ ଏଇଠି କହିବାକୁ ଗଲେ ଏଇ ଯୋଉ ପାଖରେ ଗୋଟେ ପାର୍କଟେ ଅଛି ଛୋଟିଆ ପାର୍କଟେ। ସେଠିକି ଆସିଥିଲେ ଯଉ କଣ ହଁ ପାର୍କ ନା ଟା ହେଲା ଅ କଣ ଗୋଟେ ପାର୍କଟେ ଛୋଟିଆ ପାର୍କ ଟେ ତ ଅଛି ସେ ତାରି ତାରି ପାଖକୁ ଆସିଥିଲେ।
ମୁଁ ତ ରୁମରେ ପଢୁଛି। ଏକ୍ଜାମ ପାଠ ପଢିବି ବୋଲି ଦେଖୁଛି କରୁନି ସେ ବେଳୁ ଆଉ ଟିକେ ଟିକେ ବୋଲି ପାଠ ପଢୁନି। ହାଲୋ ହାଲୋ ହୁଁ। ହଲୋ ଆଉ।
କୁହ କୁହ।
କଣ ଖାଇଲ ହାଲୋ।
ମୁଁ ଖାଇଥିଲି ମାଛ। ମାଛ ଭାତ।
ଅ ହ ମୁଁ ତ ଖାଇଥିଲି ହଁ ଖାଏ ଖାଇଥିଲି ମାଛ। ଅ ଆଉ ଇଏ ଅସୁ ଚିହ୍ନା ମାଛ ଭାତ ଡାଲି ଆଉ ହ୍ୟାଲୋ ହ୍ୟାଲୋ
ଓହୋ ହଁ ସୁଜନା ଶାଗ ଆପଣଙ୍କୁ ଭଲ ଲାଗେ?
ହଁ ଆଉ ତମକୁ କେମତି ଲାଗେ?
ମତେ ବି ଭଲ ଲାଗେ। ମୋତେ ବି ଭଲ ଲାଗେ ସୁଜନା ଶାଗ ରେ ଯଉ ମସୁର ପକେଇକି କଲେ ଆ ଯୋଉ ସେଇଟା ଭଲ ଲାଗେ। ଆଉ ଆପଣ କଣ ସେମିତି ତିଆରି କରିକି ଖାଆନ୍ତି ନା ଖାଲି ଭାଜିକି ଖାଆନ୍ତି?
ଆମେ କହିଲେ କଣ କହିବି ବହୁତ ସିମ୍ପଲ ବହୁତ କଣ କହିବି ପୁରା ପୁରା ସିମ୍ପଲ ଖାଇବା ଭାତ ଡାଲି
ମସୁର ଏଇ ଯୋଉ ସୁଜନା ଶାଗ କୁ ପିଆଜ ପକେଇକି ଭାଜନ୍ତି ନା କଣ?
ହଁ ପିଆଜ ପକେଇକି ହାଲୋ
ଓହୋ ଆଉ ଆମର ସେମିତି କରନ୍ତି। କିନ୍ତୁ ଜହ୍ନି ବି ଯଉ ଜହ୍ନି ପକେଇକି ଭାଜନ୍ତି। ମୋ ଏଇ ଯୋଉ ସୁଜୁନା ଶାଗକୁ ଆଉ ସୁଜୁନା ଶାଗକୁ। ଜହ୍ନି ବାଇଗଣ ଭେଣ୍ଡି ବି ପକେଇକି ଭାଜିପାରିବେ। ଆଉ ମସୁର ପକେଇକି ଭାଜିଲେ ବି ଭଲ ଲାଗେ। ଯେମିତି କଲେ ବି ସୁଜନା ଶାଗକୁ ଭଲ ଲାଗେ।
ହଁ ଆଉ ତମେ ଇଏ ତରକାର କଣ କହିବି ଅ ରୁହ ମତେ ମନେ ପକେଇବା ଦିଅ ନାମ ମନେ ପଡ଼ୁନି ରୁହ ରୁହ ଉଁ ତମେ ଡାଲି ସହିତ ଇଏ ସଜନା ଶାଗ ଖାଇଛ ନା ମତଲବ କଣ କହିବି ଡାଲିରେ ସୁଜନା ଶାଗ ପକା ହୁଏ ଯୋଉ
ନା ନା ସେମିତି କରିକି ଆମେ କେବେ ଖାଇନୁ। ନା ନା ସେମିତି ଖାଆନ୍ତିନି।
ହଁ।
ଓହୋ ହଁ ସେ ମାନେ ଭଲ ଲାଗେ ଯେ କିନ୍ତୁ ଆମକୁ ଭଲ ଲାଗେନି ନା ସେଥିପାଇଁ ଆମେ ସେମିତି ଖଉନା ଆମେ ଏଇ ଯୋଉ ସୁଜୁନା ଶାଗ ସେମିତି ଭଜା ଭୁଜି କରିକି ଖାଇଦଉ। ଆଉ ପୋଇ ଶାଗକୁ ରାଇତା କରିକି ଖାଆନ୍ତି।
ଓହୋ ଆମ ମ ଆମେ ତ ଛଟ ବେଳୁ ମମି ଆମକୁ ଛୋଟ ବଡ ଭାତଡାଲି ଆଉ ସଜନା ଶାଗ ସହିତ ପୁରା ଡାଲି କୁ ଲ ଯେତେବେଡେ କଣ କହିବି, ପୁରା ଡାଲି ସିଝିଯାଏ ତା ଉପରେ ସାଗ କୁ ପକେଇ ଦିଅନ୍ତି। ଆଉ ସୂଜୁନା ଶାଗ ଡାଲି ଖାଇବୁ ଭଲ ଲାଗେ, ଆମେ ସ୍କୁଲରେ ବି ଖାଇଛୁ, ବହୁତ ଭଲ ଲାଗେ। ପୁରି ଆଗ କଣ କହିବି? ସ୍କୁଲ ସ୍କୁଲରେ ପାଠ ପଢ଼ିଲା ବେଳେ, ଆମର ହେଲା ବୁଧବାର ଆଉ ଶୁକ୍ର, ଶନିବାର ଅଣ୍ଡା ଦଉଥିଲେ, ଗୋଟେ ଦିନ ଅଣ୍ଡା ରୋଷେଇ କରିକି ଦେବେ। ଆଉ ଗୋଟେ ଦିନ ଅଣ୍ଡା ତଡ଼କା କରିକି ଦଉଥିଲେ ଭଲ ଲାଗୁଥିଲା। ହ୍ୟାଲୋ
ଓହୋ!
ହଁ! ଆ ତମେ ଆଉ କଣ କହିବି?
ଆଛ କୁହନ୍ତି।
ହଁ
ଆଉ କୁହନ୍ତୁ। ଆଖୁ, ହୁଁ! ଆଖୁ, ଆଖୁ ଖାଇଲେ ଦଣ୍ଡିସ ହବ ନାହିଁ।
ଓହୋ ହଁ, ଆକୁ ଖାଇଲେ ପେଟ ବି ଥଣ୍ଡା ହୁଏ ଆଉ।
ଓ ଦଣ୍ଡିସିି ହେଇଥାଏ ତାକୁ ଆଖ୍ ଖୁ ଆଣିକି ଦିଅନ୍ତି, ଆଖୁ ଦଡ ଆଖୁ ଖାଇଲେ ଡଣ୍ଡିସି ଡଣ୍ଡିସି ରୋଗ ଯୋଉ ହେଇଥାଏ ସେଇଟା ଟିକେ କମିଯାଏ, ଆଉ ପୁରା ଛାଡ଼ିଯାଏ ଜଣକୁ। କମିଯାଏ, ହଁ।
ଓହୋ, କଣ କଲେ କଣ ହୁଏ ଟିକେ କହିଲେ? ଓ ଯଉ, ଯଉ ଟ୍ୟୁମର ପିଇଥିଲେ ଥିଲେ କଣ ଖାଆନ୍ତି ସେଇ ଯୋଉ, ହଁ-ହଁ ଓ ଜଣ୍ଡିସ ହେଲେ ଆଖି ବି ପୁରା ହଳଦିଆ ହେଇଯାଏ ନା?
ହଁ, ସେଥିପାଇଁ ତ ଆଖୁ ଖାଆନ୍ତି। ଚେରମୂଳି କିଛି ଅଛି ଖାଆନ୍ତି।
ହଁ ବା ଥରେ ତ କଣ କହିବି, ମୋ ଦାଦା ଜଣେ ଲାଗିବେ ମୋ ବଡ଼ ଭାଈ ଲାଗିବେ, ଆମ ଗାଁ ପାଖରେ ତାଙ୍କୁ ହେଲା ସେ ବାହା ହେଇଥିଲେ, ଗୋଟେ କି ଦେଢ଼ ବର୍ଷ ହେଇଥିଲା ବୋଧେ ହେଲେ, ତାଙ୍କୁ ବୋଧେ ଜଣ୍ଡିସ୍ ହେଇଗଲା, ଆଉ ଜଣ୍ଡିସ ହେଇଥିଲା ପୁଣି ସେ ଦାରୁ ସବୁ ପିଇଦେଲେ। ତୋ ତାଙ୍କୁ ପୁରା ଆଉ ବହୁତ ବଢିଗଲା ଜଣ୍ଡିସ, ଆଉପୁଣି ସେ ତାଙ୍କ ତାଙ୍କ ଦେହରେ ପୁରା ଯୋଉ ରକ୍ତ ସବୁ ଥିଲା, ସବୁ ପୁରା ପାଣି। ପାଣି ପୁରା, ରକ୍ତ ପୁ ହଁ। ହଁବା ଆଗ ଆଗ ଦିନ ଆମେ ଯେତେବେଳେ ଛୋଟ ଥିଲୁ, ସେତେବେଳେ ମୋ ଦାଦା ମାନେ ବହୁତ ବଡ ହିଁ ଥିଲେ ପୁଣି ତାଙ୍କ ବାହାଘରେ ଆଉ ସେମିତି ଆଉ ନୂଆ ନୂଆ ବାହାଘର ହେଇଥିଲା। ପୁଣି ଜଣ୍ଡିସ ହେଇଗଲା, ତାଙ୍କୁ ପୁରା ଦେହର ରକ୍ତ ପୁରା ପାଣି ହେଇଗଲା ପୁରା। ଆଉ ତାଙ୍କ ଛାତି ଫାଟି ଯାଇଥିଲା ଆଉ ମୁଁ ଦାଦ କୁ ବହୁତ ଭଲ ପାଏ। ଆଉ ସିଏ ବି ମତେ ବହୁତ ଭଲପାଆନ୍ତି, ଆଉ ମୁଁ ଯେତେବେଳେ ଛୋଟ ଥିଲି, ସବୁବେଳେ ମତେ କାଖେଇକି ବୁଲେଇ ବେ। ଖାଇବା ପାଇଁ ଆଣିଦେବେ, ବହୁତ ଭଲ ପାଉଥିଲେ।
ଅଁ ହଁ।
ସା ତାଙ୍କ ଦେହ ଦେଖି ମୁଁ ତ ଡରିଲି ଆଉ। ଓ ସେତ ଏମିତି ସରିଗଲେ ଆଉ ମୁଁ ଯାଉନ ଦେଖିକି ମୁଁ ଡରିଯିବି ବୋଲି। ଏବେ ଟିକେ ବଡ ହେଲା ପରେ କାହାର ନ ହେଲେ ନାଇ ଆଉ ଛୋଟବେଳେ ବହୁତ ଡର ତାଙ୍କୁ। ମୁ ଦେଖିକି କିଏ ବି ଦେଥ ଯିବାର
ଓହୋ ଆଉ ଆପଣଙ୍କୁ ଆଳୁ ଭତ୍ତା ଖାଇବା ପାଇଁ ଭଲ ଲାଗେ?
ଥିଲା ଆଲ
ଆପଣଙ୍କୁ ଆଳୁ ଭତ୍ତା ଖାଇବା ପାଇଁ ଭଲ ଲାଗେ?
ହ୍ୟାଲୋ।
ହ୍ୟାଲୋ।
କଣ ହଁ, କଣ କହିଲ।
ଆଳୁ ଭର୍ତ୍ତା ପାଇଁ ଆଳୁ ଭର୍ତ୍ତା ଖାଇବା ପାଇଁ ଭଲ ଲାଗେ?
ହଁ ଭଲ ଲାଗେ। ହଁ ପଖାଡ ଭାତ ଆ ଆଳୁ ହଁ ମୁଁ ଖାଏ। ପୁଣି ଆଉ କଣ କଣ ବହୁତ। ମୁଁ ଏଠି ଆସିଲା ପରେ ଖାଇବା ଶିଖି ଯାଇଛି, ହଁ।
ଆପଣଙ୍କୁ ଭଲ ଲାଗେ ନା ଯୋଉ ବଡ଼ି, ବିରି ତିଆରି ବଡ଼ି।
ହଁ ଭ ଲାଗେ।
ଓହୋ ଜାଣ
ସେଇଟା ତ ଭଲ ଲାଗେ, ନା ନା ଜାଣିନି।
କେଉଁଝରରେ ଅଧିକାଂଶ ବିରି ଏ ଯୋଉ ବିଡି ବଡ଼ି ବି କ୍ରି ହୁଏ କେଉଁଝରେ ଫେମସ୍ ବଡ଼ି।
ହୁଁ ହୁଁ ତମେ ଜାଣିଛ କେମିତି କରନ୍ତି?
ଅ ହଁ ଜାଣିଚି।
ମତେ କ କହୁ ନାହାନ୍ତି ମୁଁ ବି କରିବି।
ହଁ ଯଉ ବିରି ବିରିକୁ ବତୁରେଇ ଦେଇକି ବତୁରେଇ ଦେଇକି ଯେଉଁ ବିରିରୁ ଚୋପା ହେଲା କରିଦେଇବେ ବତ୍ର ଦେଇକି ତା ଗୋଟେ ଦିନ ରଖିବେ ବତରେଇ ବତୁରି ଗଲେ ତା ପରଦିନ ନେଇକି ତାକୁ ଗୋଟେ ମେସିନ ରେ ପେଶି ଆଣିବେ। ଗ୍ରାଇଣ୍ଡ କଲା ଭଳିଆ ଯେମିତି ପେଶି ଆଣିବେ। ପେଶି ଆଣିଲା ପରେ ସେ ଅଦା ଅଦା ଥିବ ତାପ ସେ ଆଣିଲ ପରେ ବିରି କୁ କଖାରୁ କଖାରୁରେ ଫେଣେଇବେ। ଫେଣେଇକି ତାକୁ ଫେଣ ଉଠିବା ପର୍ଯ୍ୟନ୍ତ ବିରିକୁ ଘଷି ଘଷି ଘଷି ଘଷି ତାକୁ ଫେଣେଇବେ। ତାପରେ ଏ ଯୋଉ ଜିରା
କଣ?
ଜିରା, ଲଙ୍କା, ତେଜୁପତ୍ର ଯେଉଁ ଉଁ ପକେଇକି ତାକୁ ଆହୁରି ଆଉ ଥରେ ତାକୁ ଘଷିବେ। ଘଷିଲା ପରେ ଦି ଜଣ ଘଷିଲା ପରେ ସେଇଠୁ ଗୋଟେ ଖଇଁଚି ଆଣିବେ। ତାକୁ ସେଇ ଖଇଁଚିରେ ବିରି କ ଗୋଲ ଗୋଲ କରିକି ଥୋଇବେ ଖରାରେ ଶୁଖାଇବେ। ଥୋଇକି ଖରାରେ ଶୁଖେଇବେ। ଆଉ ଯେ ଖସା ବ଼ଡ଼ି ଖାଇବେ ତାକୁ ଖସା ଦେଇ ଖସା ବି ସେଇ ଭିତରେ ପକେଇକି ବାଲିଛନା କରିକି ଖସା ପକେଇବେ ନା ମ ଯଦି ବା କରି ଖସା ନପକେଇବେ ତାହେନେ ସେଇଟା ଆ ଯୋଉ କନତ ବାଲି ଲାଗିବ। ଆଉ ତାକୁ ଖସ ଖସା ଦେଇକି ତାକୁ ଟିକେ ଚେପଡା କରିକି ତାକୁ ଶୁଖେଇବେ। ଯେମିତିକ ସେ ଚେପଡ଼ା ହେଇକି ଅଧିକ ସମୟରେ ଶୁଖି ମାନେ ଶୀଘ୍ର ଶୁଖିଯିବ ଆଉ। ଶୁଖି ଶୁଖିଗଲା ପରେ ତାପରେ ତାକୁ ଅ ଉ ମାନେ ଶୁଖିଗଲା ପରେ ତାକୁ ତେଲ ପକ ପକେଇକି ତାକୁ ଭାଜିବେ, ଭାଜିକି ଖାଇବେ ସେ ବଡ଼ିଟା ଆ ହୁ ବହୁତ ଟେଷ୍ଟ ମାନେ ଭଲ ଲାଗିବ।
ହଁ ଯଉ ପଖାଳ ଭାତ ଯୋଉ ବାସି ପଖାଳ ଭାତ ଯୋଉ ଥାଏ ତା ତାର ବି କରନ୍ତି ନା? ବଡ଼ି ଛାଣନ୍ତି ତେଲରେ ଏମିତି ତାକୁ ପିଶିକି ଲଙ୍କା ଲୁଣ ଦେଇକି କେମିତି ଗୋଟେ ତାକୁ ଛାଣିକି ରଖନ୍ତି ନା, ତ ଶୁଖେଇକି କେମିତି ଗୋଟେ ରଖନ୍ତି ମତେ ମନେ ପଡୁନି ସେଇଟା।
କଖାରୁ ରେ ବଡ଼ି ହୁଏ। ଆଉ ତା ସହିତ ଏ ଯୋଉ
ମଣ୍ଡାରେ ବି ବଡ଼ି ହୁଏ। ମଣ୍ଡା ବଡି ଟା ବେଶୀ ଦିନ ରୁହେନି ପୋକ ଖାଇଯାଏ। କଖାରୁ ବଡ଼ି ଟା ବର୍ଷ ବର୍ଷ ଦିନ ଧରି ମାନେ ରୁହେ।
ହଁ।
ଉ ବଡି ଟାକୁ ଅଧିକ ସମୟ ଫେ ମାନେ ଘଷି ଘ ସି ତା ପେଣ ବାହାର କଲେ ସେଟା ଅ ଅଧିକ ସ ମାନେ ଟେଷ୍ଟ ଆସେ ଅଧିକ ଭ
ହଁ ହଁ। ଆଉ ଏବେ କଣ ଖାଇଥିଲ? ହ୍ୟାଲୋ। ହ୍ୟାଲୋ।
ହାଲୋ।
ଆଉ କଣ ଖାଇଥିଲ, କଣ ଖାଇଥିଲ?
ମାଛ ତରକାରୀ, ମାଛ ତରକାରୀ ଭାତ ପଖାଳ ଭାତ।
ହଁ ଏବେ ଘରେ ଅଛ ନା ବାହାରେ କୋଉଠି ରହୁଛ।
ଘରେ ଅଛି।
କଣ।
ଘରେ ଅଛି ମୁଁ ଘରେ।
ଓହୋ ହ ଆଉ କଣ କର ତମେ।
ମୁଁ।
ହ୍ୟାଲୋ ମୋ ଆବାଜ ଶୁଭା ଯାଉଛି ନା ସେପଟେ।
ହୁଁ।
ଓ ହଁ କଣ କର ପଚାରୁ
ମୁଁ ଏବେ ଘରେ ଅଛି। ଘରେ ଘରେ କିଛି ନାହିଁ, ଘରେ ରୋଷେଇ ଫୋଷେଇ କରେ ଆଉ କିଛି ନାହିଁ।
ହଁ। ତମେ ମ୍ୟାରଡ ନା ଅନମ୍ୟାରଡ?
ନା ନା ମୁଁ ବା ହେଇନି ମୁଁ ଘରେ ଅଛି।
ଓ ହୋ କ ବାହାଘ ମଜା ମଜା ମସ୍ତି କଲ। ହେଲା ନା ବାହାଘର ରେ ମଜା ମସ୍ କଲ ନା ନାଇଁ ବାହାରେ ମଜା ମସ୍ତି କ ନା ନାଇଁ।
ହଁ ବାହାଘର ଫଙ୍କସନ ରେ ମୁଁ ଯାଇଛି, ଯାଇଛି ବୁଲାବୁଲି କରିକି ଆସିଛି ମୋ ବଲ ଲାଗିଲା। ଆଉ ସମସ୍ତଙ୍କ ସହିତ ମିଶିଲି। ଆମର ବନ୍ଧୁବାନ୍ଧବ ସମସ୍ତେ ଆସିଥିଲେ, ସମସ୍ତେ ଏକାଠି ହେଇଥିଲେ ଖୁସି ମଜା ସବୁ କଲେ।
ହଉ ହଉ ତା ହେନେ ଏଇ ଜିନ୍ସ କେମିତି ଲାଗିଲା।
ଆ ହଉ ବହୁତ ଭଲ ଲାଗିଲା, ହଉ ତାହେଲେ ମୁଁ ରଖୁଛି।